ହଁ ହଁ କୁହନ୍ତୁ।
ସୌମ୍ୟରଞ୍ଜନ ଭାଇ ନମସ୍କାର।
ଆଜ୍ଞା ଆଜ୍ଞା ଆପଣ କ ବିକୁ କହୁଥିଲେ କି?
ଆଜ୍ଞା।
ଆପଣ ଏଇଟା କଣ ଆପଣଙ୍କ ମାମାଙ୍କ ନମ୍ବର କି ଏଇଟା?
ନାଇଁ ଇଏ ତ ପ୍ରାୟ ମୋ ମାମାଙ୍କ ନମ୍ବରରେ ଅଛି। ମାମାଙ୍କ ସି ଆଧାର କାର୍ଡ଼ରେ ଖୋଲା ହେଇଥିଲା। ମୁଁ ତ ପ୍ରାୟ ଏହି ସିମଟି ଚଲାଉଛି।
ଆଜ୍ଞା ଆଜ୍ଞା ଆଉ ଆପଣଙ୍କ ଦେହ ପା ଭଲ ଅଛି?
ମୋର ଦେହ ଏବେ ଟିକେ ଯେହେତୁ ସିଜିନ ଚେଞ୍ଜ ହଉଚି ମୋ ଦେହ ଟିକେ ଖରାପ ଅଛି। ଆପଣଙ୍କ ଦେହ ପା କେମିତି ଅଛି?
ଦେଖନ୍ତୁ ମୋ ଦେହ ପା କଥା କଣ କହିବି ମୋର ଦେହ ପା ମୋର ଏତେ ଖରାପ ହିଁ ହୁଏ ନା। ମୋର କଣ କି ମାନେ ମୋ ହ୍ୟୁମ୍ୟୁନିଟି ପାୱାର ଟା ଟିକେ ଅଧିକା ରହୁଚି ବୁଝିପାରୁଚନ୍ତି? ମୋତେ ପ୍ରାୟ ଯଦି ଦେହ ଖରାପ ହବାର ଅଛି ତ ଚାଳିଶ ଡିଗ୍ରୀ ଟେମ୍ପରେଚର ଗରମ ହବା ଦ ରକାର ଆଉ ଥଣ୍ଡା ମାଇନସ୍ ଥ ମାଇନସ ଥ୍ରୀ ଡିଗ୍ରୀ ବୁଝିପାରୁଚନ୍ତି? ହାଲୋ। ହ୍ୟାଲୋ ହଁ।
କରଉଚନ୍ତି ବୁଝିଚନ୍ତି?
ଉଁ ହୁଁ।
ତ ସେ ସବୁରୁ ଟିକେ ଦୂରେଇ ଆସିଲେ ବହୁତ ଭଲ ହୁଅନ୍ତା।
ଆପଣ ଖାଇବା ପିଇବା ଶଇଲାଣି?
ନାଇଁ ଆଜ୍ଞା ମୋର ତ ଆଜି ସକାଳୁ ପ୍ରାୟତ ଏ ଇଟିଲି ତରକାରୀ ଖିଆ ହେଇଥିଲା। ତା ପରେ ପରେ ମୁଁ ତ ପ୍ରାୟ ଏବେ ଯାଇଥିଲି ଜୟପୁର ଜୟପୁରରେ ବି ମଧ୍ୟ ଜୟପୁରରେ ବି ମଧ୍ୟ ଖାଇଲି ସେଠି ପାଉଁରୁଟି ଥଣ୍ଡା ଏସବୁ ଜିନିଷ ପିଇକି ଆସିଚି ଆପଣଙ୍କର କଣ ଖିଆ ପିଆ ହେଇଚି?
ଦେଖନ୍ତୁ ଓ ମୋର କିଛି ଖିଆ ପିଆ ନାହିଁ। ମୋ ସକାଳୁ କାନ ବିନ୍ଧୁଚି ମୁଁ ଉପାସ ଏତ ବେଳ ଯାଙ୍କେ ଅଛି। ତ ମେଡିକାଲ ଯାଇଥିଲି ସେଠି ଟିକେ ମୋ ଦେହ ଓଜନ ଦେଖିଲି। ଆଉ ସେଠି ଗୋଟେ ଟିକେଟ କଲି ମୋ ନାଁ ରେ ଡକ୍ଟରଙ୍କୁ ଦେଖେଇଲି କାନ। ସିଏ କହିଲେ କି ମୋର ଗୋଟେ ଡ୍ରଫ୍ ଦଉ ଦେଇ ଦେଲେ। ଦୁଇଟି ଡ୍ରପ୍ ଦେଲା ପରେ ସେ ଦୁଇଟି ଡ୍ରପ୍ ସେମ ପକେଇକିନା ଶୋଇଚି। ଯଦି ଭଲ ଲାଗିଲା ଖାଇବି ନହେଲେ ନାଇଁ ଆଜି ଖା ଖାଇ ପାରିବିନି।
ଆଉ ମୋର ତ ଗୋଟେ ସାନ ଭାଇ ଯିଏ ସେ ତ ପ୍ରାୟ ଆଜି ବହୁତ ମନ ଦୁଃଖ କଲେ। ମୋ ପିଇସି ପୁଅ ସେ ତ ପ୍ରାୟ ଆଜି ସୁର ସୁର ସୁରତ ପଳାଇଚନ୍ତି ଯେପରିକି ତାଙ୍କର ରବିବାର ପ୍ରାୟତଃ ଟ୍ରେନ ବି ମଧ୍ୟ ଥିଲା। ଆଉ କେ-କେମିତି କଣ ତାଙ୍କୁ ସେ କେମିତି ବାଟରେ ଗଲେଣି କଣ ସେସବୁ ବିଷୟରେ ତାଙ୍କୁ ପଚାରିନି। ଆପଣଙ୍କ ତାଙ୍କ କଥା ମନେ ଅଛି?
ଦେଖନ୍ତୁ ସିଏ ବହୁତ ଦିନ ତଳେ ଆସିଥିଲେ ମୋ ପାଖକୁ ତ ମୋର ଏତେ ତାଙ୍କର ମୁହଁ ଟା ମନ ପଡୁନି। ତ ପ୍ରାୟ ଭଲ ପିଲା ମତେ ଲାଗୁଚି ଯେ?
ଆଜ୍ଞା ତାହେଲେ ଆ ଆପଣଙ୍କୁ କୋଉ ଖାଇବା ଟା ବହୁତ ଭଲ ଲାଗେ। ମତେ ଯେପରି ମତେ ଯେପରିକି ମୁଁ ଆମ ଘରେ ଲାଗେ ଭାତ ଡାଲି ଖଟା
ସେ ଯଉ ହୋଣ୍ଡା ଇିମ କଟା ଏଇଟା ପାଳୁଚନ୍ତି?
ସାଇଟି
ଦେଶରେ କୋ
ତମେ ଦିଜଣ ଆଛ ମୁ କମ୍ପ୍ଲିଟ କରିପାରୁନାହିଁ କଣ ପାଇଁ? ମୋର ବାହିଯ୍ୟ ଅଛନ୍ତି ଆପଣଙ୍କ ପଛକରୁ ବହୁତ ସାଉଣ୍ଡ ଆସୁଚି। ସେଥିଲାଗି କଣ ହବ ମୋତେ ତ କିଛି ଜଣା ନାଇ।
ସେଥିଲାଗି